ଆଜ୍ଞା ମ
ବୁଝି ମୋ କଥା
ଆଜ୍ଞା
ମୋ କଥା ଶୁଭୁଛି ଆପଣଙ୍କୁ
ହଁ ଶୁଭୁଛି ଆଉ କଣ କରୁଛନ୍ତି
ଏଇ କିଛି ନାହିଁ ବସିଛି ଟିକେ ସନ୍ଧ୍ୟାବେଳେ ଟିକିେ ଚା ଟିକେ ପିଥିଲଥିଲି ଲେମନ ଟି ଆଉ ଟିକେ ବରା କରିଥିଲି ଚଣା ଲେମନ ଟିକୁ କରିଥିଲି ତା ସାଙ୍ଗରେ ଚଣା ବରା
ଚଣା ବରା କରିଥିଲେହୋ ଆଉ ଆପଣଙ୍କର ଆଡେ ସା ହଉଛି
ବର୍ଷା ମାନେ ମେଘ ଉଠେଇଥିଲା ମାନେ ଗୋଟେ ଗୋଟେ କଣ ପକାଇଥିଲା ଖରାବେଳେ ବା ଆଉ ବର୍ଷା ନାହିଁ କୁଆଡ଼େ ବର୍ଷା ଗଲା
ଯା ଆମର ଆଜି ଗଟେ ବର୍ଷା ହଉଛି ଆଉ ଫେନ୍ଟା ପାଖରୁ ବର୍ଷା ଲାଗି ର କଇ ଛ ବର୍ଷର ହେଇଗଲା ତାପରେ ଏବେ ଲାଗିକି କଣ୍ଟିନ୍ୟୁ ରହିଛି
ଓହୋ
ଣ୍ଟିେ ଆଉ ଟିକ ସେ ଚଣା
କଣ କହିଲ
ତ ବରାଟି ଖାଇବୁ ଆଉ ବର୍ଷ ଆପଣଙ୍କର ଲୋବରା ଟିକେ ଆମ ଆଡକୁ ସେ କରିଦିଅନ୍ତୁ ଆମେ ଟିକେ ଖାଇବୁ ଆଉ ହ
ହଁ ହଁ
ମ୍ୟାଡ଼ାମ ଚା
ଚଣା ବରା ମାନେ ଏଇ ସେ ଯୋଉ ଆମର ବୁଟ ଡାଲି ଥାଏ ବୁଟ ଡାଲି
ଆଜ୍ଞା ଆଜ୍ଞା ହଁ ହଁ ଓହୋ ସେଇଥିରେ ନା
ଖଲି ମୁଁ ବାରଟା ବେଳକୁ ବଟଟା ବେଳକୁ ବୁଟ ଡାଲି ଗୋଟେ ବଡ଼ କପ୍ରେ ମାନେ ଏତେ ବିଜେ ଦେଇଥିଲି
ଆଜ୍ଞା
ତ ସେଇଟା ଭିଜିକି ଥିଲା ସେ ତ ଭିଜିକି ଥିଲା ତ ଏବେ ସେଟା କଣ କହିଲି ଆଉ ସେତେବେଳେ ମାନେ ତିନି ଚାରିଥର ଧୋଇ ଦେଇକି ଏଇଟା ଭିଜାଇ ଭିଜେଇକି ରଖିଦେଇଥିଲି ସେଟା ଟିକିକେ ସେଇଟା ଗ୍ରାଇଙ୍ଗ ଗ୍ରାଇଣ୍ଡିଙ୍ଗ ହେବ ନା ନ ଭିଜିଲେ ସେଇଟା ଗ୍ରାଇଣ୍ଙ୍ଗ ହେଇ ପାଇଁ ପେଷ୍ଟ ହେବି ତାପରେ ସେଇଠୁ ଏବେଟାକୁ ସବୁ ଆଉଥରେ ଆଉଥରେ ଧୁଆଧୁୋଇଇ କରିକି ପାଣି ପୁରା ଛାଣିଦେଲି ତାପରେ ସେଇଟା ଗ୍ରାଇଣ୍ଡିଙ୍ଗ କର ବି ଦେଲି ଗ୍ରାଇଣ୍ଡିଙ୍ଗ ଯେଉଁଟା ସେଇଟା କରିବେ ମାନେ ପୁରା ପୁରା ଯେମିତି ପ୍ଲେନ୍ ହେବ ସେମିତି କରିବନି ଟିକିେ ଦର ଖଣ୍ଡ ରହିବ ଖଣ୍ଡ ଖଣ୍ଡରେ ଲାଗୁଥିବ
ହଁ ହଁ ହଁ
ଆଉ ସେଥିରେ ଗ୍ରାଇଣ୍ଡିଙ୍ଗ ହେଲା କଣ ରସୁଣ ଅ ରସୁଣନ୍ତି ଇଛ ସେଥିଟା ଆଉ ଅଦା ଛୋଟ ଖଣ୍ଡେ କଞ୍ଚାଲଙ୍କା ଦେଖିକି ରାଗ ମୁ ଦିଟା ପକେଇଥିଲି ସେତିକି ଆଉ ଜିରା ଯଦ ପକେଇବେ କି ମୁଁ ଜରା ଟିକେ ଟେଷ୍ଟା ମତେଲେ ଭ ଲାଗନି ବୋଲି ଜିରା ପକେଇ ନଥିଲି ଆଉ ସେଇଟା ସେତିକି ପକେଇକି ଆଉ ସେ ଯୋଉ ବୁଟ ଡ଼ାଲି ଯୋଉ ଗ୍ରାଇଣ୍ଡିଙ୍ଗ କଲି ସେ ଯୋଉ ବତୁରା ବୁଟ ଡାଲି ବି ସ ପୁରା ନେଇଗଲି ଅଳ୍ପ ଟିକେ ମାନେ ଛୋଟ କପରେ ଯେ ତିକି ହେବ ସେତିକି ରଖିଥିଲି ମାନେ ଏଇ ଏତିକି ଗ୍ରାଇଣ୍ଡିଙ୍ଗ ହେଲା ସେଇଟା ଥିଲା ତ ଏଇଟା ଗ୍ରାଇଣ୍ଡିଙ୍ଗ ହେଲା ପରେ ଏଇ ଏଇ ଯୋଉ ପେଷ୍ଟ ସାଙ୍ଗରେ ସେ ଯୋଉ ଗୋଟା ଯୋଉ ଥିଲା ବୁଟ ଡାଲି ଯୋଉ ବତୁରା ହେଇଥିଲା ଅଳ୍ପ ଟିକେ ରଖିଥିଲି ନା ତ ସେଇଥିରେ ଏଇଥିରେ ଏଇଥିରେ ପକେଇଲି। ଏଥିରେ ପକେଇକି ସେଇଟା ଗୋଳା ହେଲା ତାପରେ ସେଥିରେ ଟିକେ ଲୁଣ ପଡ଼ିବ ଆ ଟିକେ ହଳଦୀ ଟିକେ ଲଙ୍କାଗୁଣ୍ଡ ଧନିଆ ପତ୍ର ହଉ ହେଲେ ଭୃସମ୍ ପତ୍ର ହଉ ଆଉ ଆମ ଆମ୍ବକଶିଆ ଅଦା ଆଉ ପକେଇବା ଦରକାର ନାହିଁ କାଇଁକି ନା ଆପଣ ପକେଇଚନ୍ତି ନା ଅଦା
ହଁ ହଁ।
ଏହା ପକେଇକି ଯଦି ଆପଣ ସେଇଠି ଟିକେନାକୁ ଚାଉଳ ଚୁନା ପକେଇଦେବେ କାହିଁକି ନା ଏଠି କିଛି ପଡିନି ନା ଖାଲି ବୁଟଡାଲିଟା ଟିକେ ଚାଉଳ ଚୁନା ପକେଇଦେବେ କଣ ଯୋଉ ଚାଉଳ ଚୁନା ହଉ କି ନହେଲେ ଯେ ପାଉଡ଼ରକୁ ରଖଥିବ ଯଦି ଚାଉଳର ଗୁଣ୍ଡ ପୁରା ଟିକେ କ୍ରିସ୍ପିଟା ଆସିବ ବାସ ସେଟା ଟିକେ ଗୋଲେଇକି ଗୋଳାଗୋଳି କରିକି ଆଗ ପନ୍ଦର ମିନିଟ କୋଡିଏ ମିନିଟ୍ ଖଣ୍ଡେ ପୁରା ଘୋଡେଇକି ରଖିଥିଲି ସବୁ ଯାହା ପକେଇବା ଦର ଫେର ସେଥିରେ ଧନିଆ ପତ୍ର ଅ ଲୁଣ ସବୁ ପକେଇକି ଚାଉଳ ଫଉଳ ପକେଇକି ଚାଉଳଟା ଯେହେତୁ ଗୁଣ୍ଡଟା ପକାଇଛି ସେଇଟା ଟିକେ ପାଣି ଭିଡ଼ିବ ସେଟାକୁ ପନ୍ଦର ମିନିଟ୍ ଟିକେ ମାନେ ଘୋଡେଇକି ସବୁ ଗୋଳା ଗୋଳି କରିକି ରଖିଦେଲି ତାପରେ
ହ
ତେଲ କଡ଼େଇଟା ବସେଇଲି ତେଲ ତେଲ ଦେଇକି ତେଲ ଟା ଯଦି ଭଲ ଯେତେଲେ ଗରମ ହେଇଗଲା ତାକୁ ମିଡ଼ିୟମ୍ ଫ୍ଲେମ୍ ମିଡ଼ିୟମରେ କଲି ପୁରା ହାଇରେ କଲେ କଣ ହବ ନା ନାଲି ହେଇଯିବ
ଶୀଘ୍ର ଲାଲ ହେଇଯିବ ଭିତରେ କଞ୍ଚା ରହିଯିବ ଆଜ୍ଞା ହଁ ହଁ ହଁ।
କଣ ହବ ସେ
ଟିକେ ଅଧିକ ସମୟ ଡିପଫ୍ରାଏ ହବ ଆଉ।
ହଁ ତାପରେ ସେ ହଁ ତାପରେ ସେଟା ଛୋଟ ଛୋ ମାନେ ଛୋଟ ଛୋଟ ହୁଏ ପକୁଡି ଟାଇପ ର ଛୋଟ ଛୋଟ ଛୋଟ ଛୋଟ ଅ ପକେଇକି ସେରା ସବୁ ଛାଣିଲି। ଛାଣିଲା ପରେ ସବୁ ଛଣା ହେଇସାରିଲା ପରେ ତାପରେ ହେଠୁ ବନେଇଲି ଆମର ଲେମନ ଟି ଟା ଲେମନ ଟି ଟା କଣ କି ସେଇଟା ଆଗ ବହୁତ ସହଜ ସେଟା ଆଉ ସେଇଟା ବି ପ୍ରକୃତରେ ଭଲ ଏମିତି ଆପଣ ଅମୁଲ ଚ ରେ କ୍ଷୀର ଚା କଫି ବି ବେ ସେଇଟା ହେଉଛି ପ୍ରକୃତରେ ବି ଦେହ ପାଇଁ ଖରାପ ସବୁ ଡକ୍ଟରମାନେ ବି ମନାକରନ୍ତି। କିନ୍ତୁ ଲେମନ ଟି ଟା ପିବେ କି ନାଲି ଚା ପିବେ କିଛି ଅସୁବିଧା ନାହିଁ ସେଟା ଡକ
ଆମର ଆମ ଘରେ ସେମିତି ଆମର ଏଇ ନାଲି ଚା କରି ପିଉ। ଆମର ଅଦା ଗୋଲମରିଚ ହଁ ଆମର ଆଉ କ୍ଷୀରଚା ଆମେ କାହିଁକି ନା ହଁ ସେଇ ଏସିଡିଟି ପାଇଁ ଆମର ବି ପିଇବା ଛାଡି ଦେଇଛୁ ମୋ ଶାଶୁଙ୍କୁ ବି ପ୍ରବଳ ଏସ ଡିଟି ମୋର ବି ପ୍ରବଳ ଏସିଡିଟି ସେଥିପାଇଁ ଆମେ କ୍ଷୀର ଚା ବହୁତ ପିଉଥିଲୁ ଆଉ ତାପରେ କ୍ଷୀର ବି ଆମର ଗାଈ ଅଛନ୍ତି କିନ୍ତୁ ଗାଈ ଦି ତିନି ବଶ୍ ର୍ଷ ହେଲାଣି ଆଉ ଜନ୍ମ କରୁନାହାନ୍ତି ହେଲା ଆଉ ହେଲାଉ ଗୋଟେ ଅଛି ଛୋଟଟେ ଅ ଛି ବାଛୁରଟେ ଆଉ ଗୋଟେ ଅଛି ଛଡାଟେ କିନ୍ତୁ ସିଏ ତାର ଜନ୍ମ
ଆପଣ ଏମିତି ଏମିତି କ୍ଷୀର ପିଅନ୍ତୁ ଭଲ କିନ୍ତୁ ଏଇ ଯୋଉ ମାନେ କ୍ଷୀର ଚାହା ଦେଲେ ମିଶିଯାଏ ତା ହେଇଟା ଗ୍ୟାସ୍ କରାଏ ଆକଚୁଆଲି
ହଁ ସେଥିପାଇଁ ଆମର ଏଇ ଏସିଡିଟି ପ୍ରବଳ ହେଲାକୁ ଏମ୍ ବୋଲି ଆମେ ଏଇ ସ୍କିପ୍ କରିଦେଲୁ ଗାଳିଦେଲେ ସମସ୍ତେ କ୍ଷୀର ଚା ପିଅନାହିଁ ଆଉ ସେଥିପାଇଁ ଆମେ ନାଲିଚା କରିକି ପିଇଲୁ ଯୋଉ ଏବେ ଆମର ଆଉ ନାହିଁ। ଆମର ନହନେ ମହାଶୟ ଶାଶୁ ପ୍ରତିିବର୍ଷ ଅ ଯାଆନ୍ତି ଏସିଡିଟି ପାଇଁ ଗୋଟେ ବ ମାନେ ବର୍ଷରେ ଥରେ ଦିଇ ଥରେ ସିଏ ଯାଆନ୍ତି ହସ୍ପିଟାଲ।
ଲେମନ ଟି ଟା କଣ କରିବେ ନା ଆଗ ଲେମନ ଚା ଲେମନ ଟି ଟା ପିଇିବେ ଭଲ ମାନେ ଡାଇଜେ ପାଇଁ ବି ବହୁତ ଭଲ।
ଆମର ସେଇ ନାଲି ଚାହା କରିକି ଆମେ ଲେମ୍ବୁ ଚୋପ ଚିପୁଡିକି ତା ଉପରେ ସେ ଢାଳି ଦଉ ହଁ ହଁ ହଁ ସେମିତି ଆମେ ବି ସେ ଲେମ୍ବୁ ଚପୁଡ଼ିକି ଦଉ ଇଏ କରି
ପାଣି ଟିକେ ଗରମ ହେଇ ଆସିଲେ ଚାହା ପତୀ ତ ବହୁତ କମ
ହଁ ଖାଲି ଛ ଜଷ୍ଟ ଚିମୁଟେ ହଁ।
ଚାହାପତି ତାପରେ ଏ ଉଁ ଅଁ ଟିକେ ତେଜପତ୍ର ଗୋଲମରିଚ୍ଚ ଗୁଣ୍ଡ ଟିକେ ପକାଇବେ ଅଦା ସେଇଟା ଭଲ ରେ ଟିକେ ଫୁଟିଯିବ ବେଶୀ ତ ଫୁଟିବା ଦରକାର ନାହି ନାଲି ଚା ଟା ବେଶୀ ଫୁଟିବା ଦରକାର
ନା ନା ଜଷ୍ଟ ହଁ। ଆଗେ ମୁଁ ସେଥିପାଇଁ ଅଦା ପକେଇ ଦିଏ ଅଦା ଗୋଲମୋରିଚ ଛେଚିକି ପାଣିରେ ଲୁଣ ଚିନି ଅଦ ଗୋଲମରିଚ ଆଉ ଆପଣଙ୍କର ଅଳେଇଚ ଗୋଟେ ଛୋ ଚିକି ପକେଇଦେଲେଉ ସେଟା ଆଗେ ଫୁଟିଲେ କିଛି ସମୟ ତାର ରସ ଟା ଟାଣି ନେଲା କେତେଳେ କେତେଳେ ଆମେ ତୁଳସୀ ପତ୍ର ବି
ହଁ ହଁ ହଁ ହଁ ତ ମେଡ଼ିକେଟେଡ଼୍ କାମ ଦେବ ଭଲ।
କାଢି ନେଲା ପରେ ତାପରେ ଆମେ ଲାଷ୍ଟ ରେ ଚା ପତି ପକଉ ଜଷ୍ଟ ଟିକେ ଫୁଟି ଆସିଲା କାଢି ଦଉ ଚା ପତି ଟା କଣ ସାଙ୍ଗେ ସାଙ୍ଗେ ସାଙ୍ଗ ଇଏ ହେଇଯିବ ନା ସେଥିପାଇଁ ଆଉ ଆପ ଆମର ସେ ଆଣି ଦେଇଥିଲେ ଜଣେ କନ୍ୟାକୁମରୀରୁ ଚା ପତି ଆଣି ଦେଇଥିଲେ ସେ ଯଦି ଚିମୁଟାରୁ ଅଧିକ ପେଇବେ ତାର ପିତା ଲାଗିବ। ଦେବା ହେଲା। ଆଉ ସେଥିପାଇଁ ଆମର ଜଷ୍ଟ ସାଙ୍ଗେ ସାଙ୍ଗେ ଚାଟା ଚାପତି ପକେଇି କାଢି ଦଉ କାଢିକି ଲେମନ ଟି ଟିକେ ଟିକେ ପକେଇ ଦେଇଥାଉ ଆମେ କପ ରେ ତା ଉପରେ ଏଟା ଢାଳି ଦଉ ମାନେ ବଢିଆ ବାସ୍ନା ରୁହେ।
ହଁ ନାଇଁ ତାପରେ ଆପଣ ଯଦି ବି ସେଇଟା ଚିନି ନ ପକେଇି ଟିକେ ମହୁ ପକେଇବେ ବି
ହୁଁ ହୁଁ ହୁଁ। ଆଉ ମୋ ଶାଶୁ ଟିକେ ଅଧିକ ମିଠା ଖାଆନ୍ତି ନା ସେ ମୋ ଭଳି ତାଙ୍କର କାମ ହବନି ହଁ। ଅହ ହେ ଅଧିକ ଚିନି ଟିକେ ନହେଲେ ଚିନି ଆଉ ଲୁଣଟା ତାଙ୍କର ମାନେ ଠିକ ପିଆ ଠିକ ମାପ ମାପି ହେଲେ ଠିକ ହବ ସେ ଲୁଣ ଟିକେ କମିଗଲେ ଚଳିବ କିନ୍ତୁ ତାଙ୍କର ଚିନି ଟା ଟିକେ ଅଧିକ ଦରକାର।
ହୁଁ ସେଥିରେ ଟିକେ ନାକୁ ଲୁଣ ବି ପଡିଚି ତାପରେ ଆ ମୁଁ କଣ କରେ କି ଚିନିଟା କମ୍ ପକାଏ କି କମ୍ ପକାଏ କାହିଁକି ନା ମୁଁ ପକେଇବି ମହୁ ତ ସେଥିଲାଗି ଚିନି ଆଉ ମହୁ ଟାକୁ ଦେଖିକି ପକାଏ ଯେମିତି ସମାନ ହବ। ଲାଷ୍ଟରେ ସବୁ ଦେଲା ବେଳକୁ ସବୁଥିରେ ଟିକେ ଟିକେ ଲେମ୍ବୁ ଚିପୁଡ଼ି ଦିଏ ଆଉ।
ମୁଁ ପିଇ ଦେବି ମହୁ ଦେଇକି ମୁଁ ପିଇ ଦେବି କିଛି ନାହିଁ କିନ୍ତୁ ସମସ୍ତେ ପିଇ ପାରିବେନି ଆମର ଆଉ ଘରେ ରେ କେହି ଚାହା ପିଅନ୍ତିନି କେବଳ ଆମେ ଶାଶୁ ବୋହୁ ଦି ଜଣ ଆମେ ପିଉ।
ଓ ସିଏ ସେ ଲେମନ ଟି କୁ
ଆଉ ଆପଣଙ୍କ ପିଲା କଣ କରୁଚନ୍ତି?
ତ ସିଏ ଏବେ ଟିଭି ଦେଖୁଚି ଆଜି ଯାଇନି ଖେଳିବା ପାଇଁ କହିଲା ଆଜି ଟିକେ ମେଘୁଆ ମେଘୁଆ କରିଥିଲା ବର୍ଷା ପାଗ ତ
ହୁଁ ହୁଁ ହୁଁ।
କହିଲି ଆଜି ଯାଆନି କାଳେ ବର୍ଷା ଫର୍ଷା ହବ ନା ବର୍ଷା କାଇଁ ଆଉ ଲାଗୁନି ବସିକି ଟିଭିି ଦେୁଖୁଚି ବସି ଏ ପାଠ ବି ଆଉ ଟିକେ ପାଠ ଅଛି କରିବ ମୁଁ କହିଲି ମୁଁ ସନ୍ଧ୍ୟା ଦେବି ଆଉ ଟିକେ ପରେ
ଆଚ୍ଛା ଆଚ୍ଛା ଆଉ କଣ ଖବର ଆଜି ଦିପହରେ କଣ ଖାଇବା କରି ଥିଲେ?
ଦିପହରେ ଆଜି ବହୁ ପ୍ଲେନ୍ ହେଇଥିଲା ଗୁରୁବାର ଆଉ
ହୁଁ।
ଡାଲି ପୋଟଳ ଆଳୁ ଭଜା ଶାଗ କରିଥିଲି ମାନେ ବଡି ପକେଇକି। ଆଉ କଣ? ମାତେ ଆମ୍ବ ଟେ ଆମ୍ବ ତ ଚାଲିଚି ଆଉ କଣ?
ହଁ ଆମ୍ବ ତ ଆମର ମାନେ କମ୍ପଲସରୀ ଏବେ ଆମ୍ବ ସିଜିନି। ସବୁ ଖାଇବ ସେଥିରେ ଆମ୍ବ ଟା
ହଁ ଆମ୍ବ ସେୟା କରିକି ହେଲେ ହେଇଲାଗି ଆଜି ଟିକି ସନ୍ଧ୍ୟାବେଳକୁ ଟିକେ ସେ ଚ ମୁଁ କହିଲି ବହୁତ ଦିନ ହେଲା କରିନଥିଲି ଚଣା ବରା ହେରା ଆଜି ଚଣାବରା ସେଇ ସାଇଟ ରେ ଟିକେ ସସ୍ ଆଉ ସେ ଚା ଟିକେ ଟିକେ ଟିକେ ସବୁ ଖାଇବା କଥା ଆଉ
ଓହୋ ଗୁରୁ ବାରେ ମାନେ କିି ଆମ ଘରେ ସମସ୍ତଙ୍କ ଘରେ ନିହାତି ଡାଲି ଟା ନିହାତି ହୁଏ ନୁହେଁ କି
ଡାଲି ହଉ ଡଲମା
ଯାହାହେଲେ ଡାଲିଟା ନିହାତି ହବ ଆଉ। ଗୁରୁବାର ସୋମବାର ଏଇଗୁଡାକର ଆମର ଗୁରୁ ମା ଡାଲି ଶାଗ ହଁ। ଆଜି ଆମର ସେଥିପାଇଁ ହେଲା ଡାଲି ଖାଇବାକୁ ବାହାରନ୍ତିନି ବୋଲି ଏତେ କେହି ଆମର ଆଜି ପଖାଳ କରିଦେଇଥିଲୁ ପଖାଳ ସହିତ ପଣସମଞ୍ଜି ଭ ଜା ଆଉ ହେଲା ହଁ। ଆଉ ମତେ ବହୁତ ଭଲ ଲାଗେ ଖାଇବାକୁ ପଣସମଞ୍ଜି ଭଜା ପଣସ ମଞ୍ଜି ର ହଁ ପଣସ ମ ଞ୍ଜିର ତାକୁ ପୋଡିକି ମୋ ଜେଜେ ସାନ ଜେଜେମା ଶାଶୁ ସିଏ କରିଥିଲି ଚଟଣି ତାକୁ ଯୋଉ ପୋଡିକି ତାକୁ ବାଟିକି ଚଟଣି କରିଥିଲେ। ଆଉ ସେ ବି ହେଇଥିଲା ଆଉ ଆମର ଘରେ ଛତୁ ଆଳୁ ଭାଜିଥିଲି ଆଉ ଉଁ ଆଉ କଣ ହେଇଥିଲା ଆଉଗୋଟେ କଣ ହେଇଥିଲା ଭଜା ଗୋଟେ କଣ ହେଏଥିଲା।
ଭଲ ଆଇଟମ ଆଜି ହୋଇଥିଲା ସବୁବେଳେ ବି ଡାଲି ଖାଇ ଖାଇ କେତେ ଡାଲି ଖାଇବୁ ଡା
ହଁ ଡାଲି ସେ ସୋମବାର ଦିନ ଡାଲି ହେଇଥିଲା ନା ସୋମବାର ମଙ୍ଗଳବାର ଆମର କେବଳ ବୁଧବାର ଶୁକ୍ରବାର ରବ ରବିବାରକୁ ଛାଡି ଦେଇେଇକି ଆଉ ସବୁଦିନ ନିରାମିଷ ବୁଝିଲେ। ଆଉ କେତେ କଣ ଡାଲି ଖାଇବା।
ଖାଇ ଖାଇ ବାରମ୍ବାର ବି ଇଚ୍ଛା ହେବନି କେତେବେଳ ପଖାଳ ଫକାଳ କଣ ଟିକେ ଚେଞ୍ଜ କରିଦେଲେ ବି ସେଟା ଆକଚୁଳି ଭଲ ଲାଗିବ ଖା
ସେଥିପାଇଁ ଅଲଟରନେଟ କରି କରୁ ତା ଯଦି ଆ ସୋମବାର ହେଲା ମୁଁ ଗ ଡାଲି ତାହେଲେ ମଙ୍ଗଳବାରରେ ହବ କିଛି ନହଲେ ଗୋଟେ ଝୋଳ ହବ ବ ଡାଲି ବରା ଝୋଳ ହଉ ନହେଲେ ପୋଟଳ ଝ ଝୋଳ ହଉ ଯାହାହେଲେ ଗୋଟେ କିଛି ହେଲା ନ ପୁଣି ଗୁରୁବାରରେ ହରଡ ଡାଲି ହେଲା।
ହଉ ତାହଲେ ମ୍ୟାଡ଼ାମ ରଖୁଛି ହା। ପରେ କରିିବା ସନ୍ଧ୍ୟା ଦେବି ତ। ହଁ ପରେ କଥା ହେବ ହଁ ହଁ ହଉ ଠିକ୍ ଅଛି ହଉ।
କାଟି ଦିଅନ୍ତୁ କଲ୍ ଟା।